ମ୍ୟାଡ଼ାାମ
ନମସ୍କାର
ଆଉ କଣ କରୁଛନ୍ତି
ହୁଁ କିଛି ନାହିଁ ଏବେ ବସିଛି ତମେ ଯେ
ଓହୋ ଆଉ କଣ ରନ୍ଧା ବଢା ସବୁ ସରିଲାଣି କଣ
ହଁ ଚାଲିଚି ଗୋଟେ ଗୋ
ହୁଁ ହୁଁ। ମୁଁ ଆଜି ନା ଆମର ଯୋଉ ଇଏ ଆସିଲେ ନା। ତ ଆମର ଅଁ ଚାରି ଜଣଙ୍କ ପାଇଁ ହେବ ଆଜି ରୁଟି। ଆଉ ଫୁଲକୋବି ଆଲୁ ସତଲା।
ହଁ।
ଉ ଆଉ ଆଉ ଫୁଲକୋବି ଆ ନାଇଁ ନାଇଁ। ଫୁଲ କୋବି ଆଲୁ ସତଲା ଆଉ ଯୋଉ। ହଁ ଦା ଏ ଇଏ ଆସୁଛନ୍ତି ପୁରା ଏବେକା ଜଷ୍ଟ। କୋଉ ସାଢେ ସାତଟାରେ ପହଞ୍ଚିଲେ ଘରକୁ।
ଆ ଅଁ।
ଇଏ ଆମ ଭାଇ ଯାଇଥିଲା ନେଇ ଆସିଲେ ଆଉ। ନା ନାଇଁ।
ମଜା ହି ମଜା।
ହଁ ତ ଏବେ ମୁଁ ଏଇଟା ଯୋଉ ଫୁଲକୋବି ସବୁ ଦେଖୁଛି। ଆଉ ଫୁଲକୋବି ସବୁ ଆ ଫୁଲକୋବି ଆଳୁ ସତଲା ହେବ। ଆଉ ବାପା ଲାଗି ତ ସେଇ ପଖାଲ୍ ଅଛି। ତ ସେ ପଖାଲ୍ ଖାଇବେ ତ ଆମେ ଚାରି ଜଣ ରୁଟି। ତ ଅଟା ଚଟକିବାକୁ ପଡିବ ଅଟା ଟିକେ ଅଛି ଅମରା। ପଖାଳ ତ ପଖାଳ ଖାଲି ମଜା।
ପଣସ ଭଜ୍ଜା।
ଅ ପଣସ ଭଜା ଆକ୍ଚୁଆଲି ବହୁତ ଭଲ ଲାଗେ।
ଆଉ କୁନ୍ଦୁରୁ ଆଲୁ।
ହୁଁ ହଁ ହଁ କୁନ୍ଦରି ଆଳୁ ସନ୍ତଲା ଯୋଉ ମସଲା ପଡେ ନା। ଯୋଉ ଅଦା ରସୁଣ ପେସଟ୍ ଟା ପଡିଲେ ସେଟା ତାର ବାସ୍ନା ବହୁତ ବଢିଆ। ସେଟା ନା ଆମ ସବୁ ସତଲା ମାନଙ୍କୁ ଯୁ ଯୋଉ ସେଟା ହୁଏ ସେଟା ବହୁତ ଭଲ ଲାଗେ।
ହଁ।
ସେଟା ସେଥିରେ ଆଉ ପୁରା ତା ବାସ୍ନ ରେ ଖାଇଦେବ ସବୁ। ହୁଁ। ଆଉ ତୋ ସାଙ୍ଗମାନେ ସବୁ କେମିତି ଠିକ ଅଛନ୍ତି ଆଁ।
ଆମ୍ବ।
ହଁ ଆମ୍ବ ତ ଆମେ
ଖାଉଚ ନା ତୁ ପାଇଁ ଛ।
ଖାଉଚୁ ଖାଉଛୁ। ଏବେ ବାପା ପୁଣି ସୋ ଯୋଉ ଶୋଇକି ଉଠିଲା ବେଲେ ପୁଣି କାଟିଲେ। ସେଟା ପୁଣି ମୁଁ ତିନି ପିସ୍ ଖାଇଦେଲି। ଆଉ ତାପରେ ସେ ସେଓଟା ସେଓ ଗୋଟେ ଖାଇଲି। ଆ ତାପରେ ଟିକିଏ ଏବେ ଟିକିଏ ଭୋକ କଲା ତ ଏବେ ତିନିଟା ଆଉ ଯୋଉ ଗୋରସ ଆଉ ମୁଢି ଖାଇଛି। ତାପରେ ଇ ଏବେ ଆସିଲେ ମିଶ୍ଚର ମୁଢି ମିଶ୍ଚର ଆଉ ଯୋଉ କେକ୍ ଗୋଟେ ଥିଲା। ସେଟା ଖାଇଛନ୍ତି ତାପରେ ଏବେ ରୁଟି ଆଉ ଗୋଟେ ଖାଇବ ମା ତ ଯାଇଛନ୍ତି। ଯୋଉ ଆମ ସେଇ ଯୋଉ ଆଗୁରୁ ଭଡା ଘରେ ନାଇଁ ରହୁଥିଲେ କି। ଭଡା ଘରେ ଯୋଉ ରହୁଥିଲୁ ତାଙ୍କ ଘରକୁ ଯାଇଚନ୍ତି ଆମ୍ବ ଓ ଅଛି ନା। ତ ଆମ୍ବ ବେଶୀ ଦିନ୍ ରହିଲେ ଏଇଟା ହେଇଯିବ ଖରାପ ହେଇଯିବ। ରହରେ ପୁଅ। ହଁ ଏକା ଏକା ଯାଇଛନ୍ତି ଏବେ ମୋ ମା ପୁରା।
ଏଠ।
ହଁ। ସେ ଏବେ କାହାକୁ ଆଉ ନିର୍ଭର କରୁନାହାନ୍ତି।
ହଁ ଏମିତି ହେବା କଥା ସମସ୍ତେ।
ହଁ ତ ମୋ ମାମୁଁ ମୋ ମା କୁ କହିଲି ମା ତମେ ଏମିତି ଯୋଉ କରୁଛ ନା ମତେ ବୋହୁତ ଭଲ ଲାଗୁଛି କହିଲି।
ହୁଁ ପ୍ରାଉଡ ଅଫ୍ ୟୁ।
ହୁଁ କହିଲି ମୁଁ ଆଜି ଏମିତି କାହାକୁ କହି ତୁ ସୁଭା ସୁଭା ଗୋଟେ ବେଗ୍ କୁ ଧରିଲେ ଚାଲିଲ।
ହୁଁ।
ଅଂଶୁ ତ ସେ ମାମୁଁ ମାମୁଁ ପାଖକୁ ଯାଇଛି।
ଯାଇଚି।
ହଁ ଯାଇଛି ସେ ତା ଘରକୁ ବଡ ମାମୁଁ ର ଘରକୁ ଟିକେ ଏବେ ଡାକିଲେ ଫୋନ କରିଥିଲେ ସେଠାକୁ ଗଲା ଆଉ ଏବେକା ଯୋଉ କହ୍ନା ଯୋଉ କରିଛି ନା ସେ ଯୋଉ କେତେ ଯୋଉ କରିଛି। ସେ ଦୁଇ ସେ ଦୁଇ ଜଣ ଯାଇଛନ୍ତି। ଦେଖି ମୁଁ ଭାବୁଚି କି ଏ ଆସିଲେଣି ବେଲେ ଅ ଆମେ ବି କେମିତି ବୁଲି ଯିବୁ ତ ମୁଁ ଗୋଟେ ଭ୍ଲଗ ଭିଡିଓ ଟା କରିବି ଭାବୁଛି। ତା ସହ। ଏ ଆସିଛନ୍ତି ବେଲେ ଦୁଇ ଜଣ ଥିବୁ ଆଉ। ଗୋଟେ ପୋଟ ଫୁଟା ଉଠେଇକି ଯୋ ମୁଁ ଥମନାଲ ଟା ଦେବି ଆଉ ତା ସହିତ ଗୋଟେ ଏମିତି କଣ କଣ କରୁ ଛି ସେମିତି ଗୋଟେ ଭାବି ଭାବିଛି କରିବି ତ କେତେ ଦୂର ହେବ ନହେଲେ ଗୋଟେ ସଟସ କରିବି ଆଉ ଦେଖିବା ସେ ଟାଇମରେ ଉଁ।
ବ୍ଲକ ଟେ କରିଦବ।
ଲମ୍ବା।
ସପ୍ତାହକୁ ଗୋଟାଏ ଯଦି ଦବ ବୋଇଲେ ଟାଇପ୍ ଟିକେ ଟିକେ ପଢିବେ।
ହଁ ସେଟା ତ ଠିକ ଯେ ମୋର ଏକଚୁଲି ନା ଭିଡିଓ ମାନେ ସବୁ ଅଛି ହେଲେ ମୁଁ ଏଡିଟ କରିପାରୁନି। ତ ଆମର ସେ ପଖାଳ ଦିବସ ଯୋଉ ଥିଲା ନା ପଖାଳ ଦିବସରେ ଭିଡିଓ ହଁ ତଥାପି ମୁଁ ଏମିତି ସାଧା ଏମିତି ମୁଁ ନା ବୋହୁତ ଦେ ଏଟା ଦୂର୍ବଳ ହଁ। ମୁଁ ମୋର ଥିଲା ରିଲ୍ ଦେଖୁଛି ଏପଟ ସେପଟ ହଉଛି ହେଲେ ଏଡିଟ କରୁନି।
ହୁଁ ହୁଁ
ଯୋଉ ଯୋଉ ପଖାଲ ଦିବସ ଦଉ। ସେଠାରେ ସେ ତାର ଭିଡ ବି ଏବେ ଅଛି ତାଲି ଆଉ ଯୋଉ ଯୋଉ ଏଇ ଯୋଉ ସାବିତ୍ରୀ ବ୍ରତ ହେଲା ନା ନା ନା ଆଉ ସାବିତ୍ରୀ ବ୍ରତ ର ଯୋଉ ବ୍ଲଗ। ଅଛି ନା ସେଟା ପ୍ରଥମେ ଦେବି ଭାବୁଛି। ପୁଣି ଯୋଉ ଭାଇ ନା ସେ ମତେ ଦୁଇଟା ଦୁଇଟା ଆଁ।
ଗି ଦେ ନ ଖାଇ।
ପୁଣି କରିଛି ଯୋଉ ମାଉସୀ ପଠେଇ ଦେଇେଇଥିଲେ ନା କଟା ଶାଗ ପଠେଇ ଦେଇଥିଲଥିଲେ ତାର ପୁଣି ଗୋଟେ। ଛୋଟ ହେବ ଭିଡିଓ ଟା ସେଟା କରିଛି। ତ ମୁଁ ଭାବୁଛି କି ଯଦି ଆଜି ଯଦି ରାତିରେ ଯଦି କରିପାରିଲି। ତ କାଲି ମୁଁ ଅପଲୋଡ କରିବି ସେଠ।
ହୁଁ।
କି କଣ ହେବ କେଜାଣି। କଟକ ଶାଗ ଏଥିଲୁ ଯେ ବହୁତ ଭଲ ଲାଗେ। ହେଲା ଗରମ ଗରମ ଥିଲା ନା କହିଦେବୁ। ମାଉସୀକୁୁ କହିଦେବୁ କଟା ଶାଗ ଟା ବହୁତ ଭଲ ଲାଗିଲା। ମୁଁ କରିଥିଲି। ଅ ହଁ ମୁଁ ପିଆଜ ଆଉ ବଡି। ତ ଦିଆହେବ ପିଆଜ ଆଉ ବଡି ଦେଇକି କରିଥିଲି ମା ମତେ ବତେଇଦେଲେ। ପିଆଜ ବଢିଦବୁ ପିଲ ପିଆଜ ସେ କାଟି ଦେଇଥିଲେି। ପିଆଜ ମୁଁ କାଟିଦି ସେ ବଢି ଭାଜି ଦେଇଥିଲ। ଥିଲେ ଆଉ ମୁଚି ଯୋଉ ଗୁଣ୍ଡ ଗୁଣ୍ଡ କରିକି କରିଥିଲେ ଆଉ ଗରମ ଗରମ। ଥିଲା ନା ଠିକ ସେଟା ଆମେ ଗରମ ସରିଲା ଆଉ ତାପରେ ମୁଁ ଖାଇବାକୁ ବାଢିଲି। ତ ପୁରା ଗରମ ଥିଲା। ଗରମ ଥିଲା ବେଳେ। ଖାଇଦେଲୁ ସେଟା ଆଉ ଡାଲି ଡାଲି ବି ଗରମ ଥିଲା। ଆଉ ଦହି ଦହି ପରେ ଆମ୍ବ। ଆଉ ବାପା ଖାଇଲେ ଯୋଉ ଚନା ଉ ଚନା ଆଲୁ ତରକାରୀ ଥିଲା ମଟର ଚନା ଆଲୁ ତରକାରୀ ତ ହେଇଗଲା। ଆଉ ମୁଁ ଦହି ଖାଇଲି ଆଉ ଭାଇ ଖାଇଲା। ଭାଇ କି ଖାଇଲେ ଲେମ୍ବୁ ହଁ। ନାଇଁ ମାନେ ଖାଇଲେ ଲେମ୍ବୁ ଆଉ।
ହଁ ବାଜି ଲେମ୍ବୁ ଖାଇଥିଲି।
ଖରା ମାସରେ ଗୋଟେ ସାଧାରଣ କଣ କଥା ଭାତ ଡାଲି। ଦହି ଆମ୍ବ ସାଧାରଣ ଆଉ।
ହୁଁ ଆମ୍ବ ତ।
ହୁଁ। ସେଟା ସରିଗଲେ ତାପରେ ଆଉ ଯା ଯାହା ଏକ୍ସଟ୍ରା ଯାହା କରିବେ କରିବେ ଆଉ।
ହୁଁ। ପଖାଳରେ ତ ଅଗା କିଛି ଆଉ ଭଲ ଲାଗେନି।
ଖାଲି ଭଜା ହୁଁ ଭଜା ସନ୍ତୁଳା ହଁ। ପଖାଲ ପଖାଲରେ ମା ର ସବୁଠୁ ପ୍ରିୟ କଣ କହିଲୁ ଓ ଯୋଉ ମୁଁ ଯୋଉ। କରେ ନା ସେ ଯୋଉ କଣ କି ଭେଣ୍ଡି ଭେଣ୍ଡି ଆଉ ପିଆଜ। ଯୋଉ ଭାଜିକି ସେଇଟା ମା ନା ମୁଥ ଦୁଇଥର କରିଥିଲି। ସେଇଟା ମା କ ନା ବହୁତ ବହୁତ ଭଲ ସେଟା ଦୁଇ ଦିନ ହେଲା। ସେ କହୁଥିଲି ଆା କରିଥିଲୁ ଭୁଲି ହେବନି। କରିଥିଲୁ ଭୁଲି ହେବନି ବୋଲି ତ ଭେଣ୍ଡି ବୋଧେ ଅଛି ବୋଧେ।
ସଳୁ ଠିକ ଲାଗିବୁ ଲାଗ ସକାଳୁ ଠିକ୍ ଲାଗିବ
କଣ ଇଏ ମାଉସୀ କଣ କରୁଛନ୍ତି ଦେଲୁ ମାଉସୀ କ ଦେଲୁ କଣ ଗୋଟେ କହୁଛନ୍ତି।
ପ୍ରଣ ଯା କଥା ହେବ ଆ କଣ। ହଁ ଆଜି ସେ ପଣସ ଭଜା କରିଛନ୍ତି ନା। ହୁଁ ବହୁତ ଦିନ ପରେ ପ। ତରକାରୀ ଏମତି କରନ୍ତି ଆଇ ସକାଳୁ ସକାଳୁ ତରକାରୀ କରିଥିଲେ। ଆଉ ଏବେ ସେ ତାକୁ ମାନେ ଟି କି ସେ ସେଚିଲା ଟାଇପ ର ଅ ସିଏ ମାନେ ଚକୁଳି ଟାଇପ ର କରିଛନ୍ତି।
ନା ନା ନା ଭଲ ଲାଗେ ହଁ ପଣସ ଭଜାଏଚୁଆଲି ଭଲ ଲାଗେ।
ମୁଁ କହୁଥିଲି ସେ ପଣସ ଚିଲି ବନେଇବା ପାଇଁ। କେବେଦିନ କରିବ କରିବି
ଥିଲ ମା ମାଉସୀ କହିଥିଲେ କି ପଣସର ତମେ ସବୁ ମଞ୍ଚୁରିଆନ ଯୋଉ ଗୋଲିକି ବନା ଭଲ ଲାଗିବ କଥିଲ ମାଉସୀ ସେଟା ବହୁତ ଇଜି ତୁ ଯଦି ଭିଡିଓ ବି
ରେ ମୁଁ ଜାଣିନି।
ତ କହିବି କି କେମିତି କରିବୁ।
ହୁଁ।
ବଣସ କ ନା ପ୍ରଥମେ ଅ ଯୋଉ ପଣସ ବାସି ଦେବୁ ଭଲ ସେ ତାପରେ ସେଥିରେ ଯୋଉ କର୍ଣଫ୍ଲୋର ପାଉଡର ହଁ ସି ହଁ ସିଝେଇବୁ ସିଝେଇବୁ ସେଟାକେ ତାପରେ ତାପ କର୍ଣଫ୍ଲୋର ପାଉଡର ତାପରେ ଚ ଚୁନା ଗୁଣ୍ଡ କନ୍ଫ୍ଲାର୍
ଆମ ବନ୍ଧାକୋବି କୁ ମଞ୍ଚୁରିଆନ ଯେମିତି କରା ହୁଏ ତ।
ହଁ ସେମିତି ହଁ ପୁରା ମିକ୍ସ କରିଦବୁ ତେଲରେ ସେଟାକୁଟା ଛାଣିବୁ ତାପରେ ଯୋଉ କ୍ୟାପ୍ସିକମ ବଡ ବଡ ସାଇଜ ର କ୍ୟାପ୍ସିକମ ପିଆଜ କଟା ଆଉ ସେଟା ସବୁ ଦେଇକି ତାପରେ ସେଥିରେ ଯୋଉ ଗ୍ରେଭି ହୁଏ ନା ଗ୍ରେଭି ସ ଗ୍ରେଭି ଯୋ ହୁଏ ନା ସେ ଗ୍ରେଭିରେ ତ ତୁ ନା ବେସନ ନା ନା କର୍ନଫ୍ଲୋର ପାଉଡର ଆଉ ଗୋଟେ ବାଉଲରେ ମି ଗୋଟେ ପାତ୍ର ରେ ଫ୍ଲୋଉର ପାଉଡର ଆଉ ଲେ ଆଉ ଯୋଉ ପାଣି ଟିକେ ଗୁଲି ଦେବୁ ଆସା ବ ସ ଆଉ ସବୁ ପନିପରିବା ସବୁ ହେଇ ସାରିଲା ପରେ ସେଥିରେ ଢାଲି ଦବୁ ତ ସେ ଗ୍ରେଭି ହେଇଯାଏ। ଟିକେ ପାଣି ଦେଇକରି ଫୁଟ ଫୁଟ କଲା ବେଲିକ ସେଇଟା ଗ୍ରେଭି ଇ କରନ୍ତି ଯୋଉ ଇ ଯୋଉ ପନିର ଯୋଉ ଭୁଜିା କରନ୍ତି ଯୋଉ ବି ଆଇଟମ କରନ୍ତି ନା କର ସେ ସେମିତି କରନ୍ତି। ହଁ କନଫଲ ପାଉଡରକୁ ଦିଅନ୍ତି ସେଥିରେ।
ହୁଁ ଟିକେ ବହଳିଆ ହେଇକି ରହେବି।
ହଁ ସେଟା ବହଲିଆ ହୁଏ। ତ ସେମିତି କଲେ ହେଇଯିବ।
ହୁଁ।
ହ
କେବେଦିନେ ବନେଇବା।
ହୁଁ ଭଲ ଲାଗେ।
ଏଇଥର ତ ଆମେ ପଣସ ବହୁତ ଖାଇଛୁ।
ହୁଁ ହୁଁ ହୁଁ। ଆମର ଯୋଉ ପଣସ ନା ସେଟା ସେମିତି ଅଛି ଅଛି। ନା ସେଟା କାଟ କଟା ହଉଛି ନା କଣ ହଉଛି।
ବାପା ଏଥର ପୁରା ବହୁତ ଆନିଥିଲେ।
ହୁଁ ହୁଁ, ହଉ ଠିକ ଅଛି, ତ ପରେ କଥା ଲାଗିବା ଆଉ।
ଓକେ ଓକେ।